ହେଲୋ।
ହଁ ତୁ ବୁଛିିବୁ ଏଗୁରା।
ହଁଅଁଁଁ।
କଁ କରୁଛ।
ମୁଁ ଶୁଣିି ଆଉ। କଣ ଅଛି।
ସେ
ହଁ।
ଆଉ ହୁଁ।
କଣ ଖାଇଲୁ।
ଭାତ ଡାଲଛି ତାପରେ ଶାଗ ଞ୍ଚ। ଆମେ
ଉଁ ଭାତ ଆଳୁ ବାଇଗଣ ଝୋଳ ଆଉ କଣ ଉଁ ଭେଣ୍ଡି ଆଳୁ ଚଡ଼ଚଡ଼ି। ଆମ୍ବ ଆଚାର।
ହଁ। କଣ ଭେଣ୍ଡି ଆେଳୁ କଣ?
ଭେଣ୍ଡି ଆଳୁ ଚରଚଡ଼ି।
କେମିତି ହ
କର ମୁ କହିବେ ସୁରୁଷରୁଷ ଦେଇକି ଯ କରନ୍ତିନି ନା
ନାଇଁ ମୁଁ ଜାଣିନି ଏଟା କେମିତି ହୁଏ
ହୁଁ।
କେନ୍ତି ହୁଏ।
ସେ ଭେନ୍ ଫାଷ୍ଟ୍ ହଉଛି ଆଳୁ ଆଳୁ ଭେଣ୍ଡି ଯେମିତି ଭାଜନ୍ତି ସେ ଭାଜି ଦେବେ ହେଲା।
ହଁ।
ତା ତା ଦେହରେ ହଉଛି ସୁରିଷ ସୋରିଷ ବଟା। ଆଉ ବିଲାତି ଦେଇଦବେ।
ବିଲାତି ମନେ ଟମାଟର।
ଟମାଟୋ ତା ଦେହରେ ପକେଇଦେବେ। ଯଦି ତାର ଆମ୍ବୁ ପକବାର ଇଚଛା ଆମ୍ବୁ ପକବା ଆମ୍ବୁ ପକେଇଲେ ସେ ଟେଷ୍ଟ ଅଧିକ ଲାଗେ ହେଲା।
ଓହୋ ମାନେ ଯୋଉ ଅ ହଁ ଆ ମାନେ ଭେଣ୍ଡି ତରକାରୀ ଯୋଉ ହୁଏ ତ?
ନା ନା ତରକାରୀ ନୁହେଁ ଚଡ଼ଚାଡି।
ହଁ ତାପରେ କଣ କରିବ?
ଅ ତା ତ ବ ଆଉ ବି ହୋଉଚି ଅଳ୍ପ ଟିକେ ଖାଲି ପାଣି ଦୋବୁ ହେଲ ତା ପାଣିଟା ଟିକେ ଖାଲି ଉଁ ମରିଯିବ ପୁରା ମରିଯାଇକି ଶୁଖିଲା ଯେମତି ହେଇଯାଏ ଶୁଖିଲା ହେଇଯିବ ହେଲା।
ହ
ତାପରେ ହେଇଗଲା ଆଉ ତରକାରୀ।
ଅ ହଁ। ଏମତିଆ କଥା ତାହା
କେମିତି ଟେଷ୍ଟ ଏଟା କିଏ ଗୋଟେ କଲ୍ କରଚି ରହ।
ଆ ତାଆ
ଉଁ
କାଟି ଦିଅବା।
କାଟିବି କିଏ ମୁଁ ଜାଣିନି ବି ଆକୁ ଇଏ ମୁଁ ମୋ ନୂଆ ନମ୍ବର ତ ଯା ଏଥିରେ ଉଁ ସବୁ ସାଙ୍ଗଙ୍କୁ ବି ମୋର ଦେଇନେଇ କିଏ କେଜାଣି ଏଟା ଅନ୍ୟ ନମ୍ବରରୁ କଲ ଅନ୍ୟ ନମ୍ବର୍ ରୂପଦାସ୍
ଆଉ କ
ଆଇଁଷ
ଆଉ କଣ ଏସବୁ କଣ କରୁଚନ୍ତି?
ଆଁ?
ଘରେ ସବୁ କଣ କରୁଚନ୍ତି?
ଘରେ କେହି ନାହାନ୍ତି। ଏକା ଖାଉଚି, ପିଉଚି, ରହୁଚି, ପଢୁଚି। ଶୋଉଚି। ମୋବାଇଲ୍ ଟିପୁଚି ଦିନ ରାତି ଗେମ୍ ଖେଳୁଚି ଖାଲି।
ଯୋଉ ଆଉ ତମ ସାନ ଭୋଉଣୀ ସ୍କୁଲକୁ ଯାଇଚି?
ହୁଁ।
ଉହୁଁ ମେଘ ହୋଉନି ନା ତମର ସ୍ୟାଡେ?
ହଁ କାଲି ହେଇଥିଲା ଆଜି କାଇଁ ହେଇନେଇ। ପାଲ ବୁଝିଲାର କରଚନ୍ତି।
ମୋର ବୋହୁତୁ ମେଘ ପରା ସକାଳଠୁ ଲାଗିଚି ମାନେ ଏବେ ବୋଧେ ଛାଡିଗଲା ଟିକେ ନାଇ ସକାଳୁ ଏମିତି ଚାଲଚି ମୁଁ ମିଶିନିକି ଯାଇ ହେଲାନି ଆଉ ଯାଇ ବି
ମେସିନ ଶିକିତେ?
ହଁ ମାନେ କଣ ବ୍ଲାଉଜ୍ ମାନେ ସେମତି ଡବଲ ଫୁଲ ହରିକା ଶିଖିଛି ଆଉ ମାନେ କଣ ମୁଁ ଆଉ ସେମିତି ଟୋଟାଲି କଟା ହାରିିକା କଣ ମୁଁ ଶିଖିଛି କି? ମୁଁ ହେମତି ଡବଲ ଫୋଲ ମରା, ଶାଢୀ କାନି ମରା ଫଲସ୍ ଲଗା ବାକି ହୁକ କାଜ, ବଟନ ଲଗେଇଆ ଏମିତି ଆଉ।
ବ୍ଲାଉଜ ବନେଇବା ଶିକିନ କି?
ନାଇଁ ଶିଖିନି ଶିଖୁଚି ଯାଇ।
ଉଁହୁଁ।
ଶିଖିବି ଭାବୁଚି ହୋଉଚି ଯାଇକି ରହିବୁ ଗୋଟେ ଜାଗାରେ।
ହୋଉ ଶିଖିପକା ହେଲା ମୁଁ ଆର ବର୍ଷ ତମ ଘରକୁ ଗନେ ମେଞ୍ଚେ ସେ ସବୁ ନେଇଯିମ୍ ବ୍ଲାଉଜୁ ମତେ ବନେଇ ଦେଇଥାଉ।
ହଁ ସିଏ ମାନେ ପ୍ଲସ୍ ଟୁ ସରିବ ହେଲା ପ୍ଲସ ଟୁ ସରିଲା ପରେ ଆର ବର୍ଷ ପ୍ଲସ ଥ୍ରୀ ଭାବୁଛି କରିବି। ପ୍ଲସ୍ ଥ୍ରି କରିକି ଚାରି ବର୍ଷ ଏଇ ବର୍ଷ ପାଞ୍ଚ ବର୍ଷ ଭିତରେ ଟୋଟାଲି ମାନେ କଂପ୍ଲିଟ୍ ହବ ଦେଖିବା ଗୋଟେ କଣ କରିବା ଆଉ। ସେଟ
କମ୍ପୁଟର କରିଦବୁ ହେଲା।
କମ୍ପୁଟର ତ କରୁଥିଲି ହୁଁ।
ପି ଜି ଡି ସି ଏ।
ହଁ ପି ଜି ଡି ସି ଏ କରିନି ବା।
ଆଉ।
କରିନି ସେ ଯୋଉ ଇଏଟା ମନ ପଡୁଛି ନା ଅଧା ନାଇଁ ଅଧା କରିଥିଲି ଅଧା କରିକି ମାନେ ତିନି ମାସଟା ତିନି ମାସ ତ ଦି ମାସ ଖଣ୍ଡେ ଯାଇଛି ଆଉ ଏଇ ପଇସା ପ ପତ୍ର ପ୍ରୋବ୍ଲେମ ପାଇଙ୍କା ଆଉ ଯାଇ ପାରିଲିନି ଆଉ।
ସାର୍ଟିଫିକେଟ ଅଛି ନା ତା ପାଖରେ?
ନାଇଁ ମାନେ ମୁଁ ସେଇଟା ଜଷ୍ଟ୍ ଯାଉଥିଲି ଏମିତି ମାନେ ଯାଉଥିଲି ବୋଲି କଣ କଣ୍ଟିନ୍ୟୁ ଯାଇଛି କିନ୍ତୁ ସେଟା ଇଏ ହେଇନି ଆଉ।
ଦୁଇ ମାସ ଗଲୁଣି ଦୁଇ ମାସ ତ
ଏଗଯାମ୍ ହେରିକା ମୁ ଏଗଯାମ୍ ହେରୀକା ବି ତ ଦେଇନି ନା।
ଏଗଜାମ୍ ନଦେଲୁ ଆଉ ମୁଁ ବି ଯଉ କମ୍ପୁଟର କ୍ଲାସ ଯାଉଛି ମୁଁ ଏଠି ଯାଇନାଇଁ ଗୋଟେ ଦି ସପତାହ ହେଲା ଯାଇଲେଣି ମାଷ୍ଟର ମତେ ଫୋନ କରୁଛି ସାର୍ ମୋ ଦେହ ଭଲ ନାହିଁ। ଆଉ ଜିମୀ ଦିନ ପରେ ଆଉ। ସାର୍ କହିଲେ ହଉ ଆମର ସେମିତି କିଛି ନା ଆମେ ଯାଇ ଟୁ ଯିଏ ଯେ ଛୁଆ ର ଯେଇଠି ପଢା ଅଟକିଥିବ ସିଏ ଗଲା ପରେ ତାକୁ ସେଉଠୁ ସାର ହିଁ ସେ ଏକଲା ହଉ ପଛେ ସାର୍ ତାକୁ ପଢେଇବେ। ସେରଙ୍ଗ ନୁହେଁ ଯେ ପାଠ ଥରେ ସେମାନଙ୍କ ସହିତ ତୁ ପଢୁଥିଲୁ ସେମାନେ ଆଗେଇଗଲେ ମାନେ ତୁ ପଛେଇ ଗଲୁ ହୋଉଛି ଆଉ ସେ ଟପିକ୍ ତତେ ପଢ଼େଇବେନି ତୋର ସେଇଠି ଅଟକି ଥିଲା ତୁ ସେଇଠି ଯିବୁ ତୁ ସେଇଠୁ ପଢିବୁ ସେମାନେ ତାଙ୍କର ଅଲଗା କରିବେ ତୁ ତୋର ଅଲ ର
ଓହୋ ନାଇଁଲେ ସେଇଟା ନାହିଁ ମତେ ସାର୍ କହୁଥିଲେ ଯିବା ପାଇଁକା। ଫୋନ ବି କରିଥିଲି ଗଲେ ଆ ଆସ କଣ।
ସାର ନା ମାନେ କମ୍ପୁଟର ସାର୍ ଥିଲେ ଆଉ ସାର୍ଟିଫିକେଟ କଥା କହିଲେ ଦେଇଦେବେ ସେମିତି କିଛି ନାଇ ମୋ ଭାଇ ହେରିକା ଯେ ଯୋଉ ଟାଇମ୍ ରେ ଯାଉଥିଲେ ସିଏ ଚାରି ମାସରୁ କୋର୍ସ କୁ ସେ ଦି ବର୍ଷ ଗଲେ ମାନେ ଆଜି ଯିବେ ତା ଦଶ ଦିନ ପରେ ଯିବେ ପୁଣି ମାସ ପରେ ଯିବେ ଏମିତି କରି କରିକି ସେ କହୁଥିଲେ ରଙ୍ଗ ସାର କହୁଥିଲେ କଣ ସାର୍ ବି ସାର୍ ବି କହୁଥିଲେ କହିଲେ ତୋ ତୋ ଭାଇ ହେରିକା ଯୋଁଉ ଆସୁଥିଲେ ମତେ ସେ ହଇରାଣ କରିବେ ଆସିବେ ଗୋଟେ ଦିନ ପନ୍ଦର ଦିନ ସେମିତି ତା ପରେ ପୁଣି ଆସିବେ।
ସେ ମତେ କଲ ପଲ୍ କରୁଥିଲେ ମୁଁ ଯାଇନି ଦେଖିବା କଣ ହୋଉଛି।
ଆଉ ସେ ସାର୍ ସେମିତି ନୁହଁ ଯେ ଚିଡି ଯିଏ ବି ଛୁଆଙ୍କ ଉପରେ ମାନେ କାହିଁକି ଆଈଲୁନୀ ଇଏ କଲୁନି ପଢେଇ ପାରିବିନି ଇଏ କରିବିନି ସେମିତି ନୁହଁ ସାର୍ କହିଲେ ମୁଁ ମୋର ଥିଓରି ସାର ଦିଏ ତମେ ତମ ପ୍ରାକ୍ଟୀକାଲ ବର୍ଷ ବର୍ଷ କରୁନ ତମ ଇଚ୍ଛା ଯେତେ ସାର ଆମକୁ ଚାବି ଦେଇ ଯାଆନ୍ତି ଆମ ରୁମ୍ ଆମ ଜେଉ ଯୋଉ ରୁମଟା ନିଆ ହେଇଛି ଭଡା ମାନେ କମ୍ପ୍ୟୁଟର ରୁମଟା ଯୋଉ ଭଡା ନିଆହେଇଛି ଆମକୁ ଚାବି ଦେଇଦେଲେ ତମ ଇଛା ତମେ ଯେତେବେଳେ ଆସି ପ୍ରାକ୍ଟିକାଲ ତମର କରୁଛ କର।
ନାଇଁ ମୁଁ ସେଇ ଶିଖୁଥିଲି ଇଏ କଲିି ତାପରେ ତ ଆଉ ଇଏ ତାପରେ ମିସିନ ତ ଚଲଉଛି ଆଉ, ଦେଖିବା ଆଉ। ମିସିନ୍ ଚଲେଇଛନ୍ତି କଣ କରିବା। ପଢ଼ାକୁ ପଢ଼ା ଚାଲିଛି ମେସିନକୁ ମେସିନ୍ ଚାଲିଛି ଆଉ।
ହଁ ମୋର ବି ବହୁତ ସାଙ୍ଗ ଟେନ୍ ଟେନ୍ଥ୍ ବେଳୁ ସେମାନେ ବହୁତ ଶିଖିଲେଣି ମୁଁ ଗଧଟା କିଛି ଶିଖିନି। ମୁଁ ଖାଲି ଦିନରେ ଚବିଶ ଘଣ୍ଟା ମୋବାଇଲ ଟିପିବି।
ମାନେ କଣ? ଉଁ ଯୁଆଡୁ ଗୋଟେ କିଛି ତ ଶିଖିଗଲେକି ନିଜ ପଢାଖର୍ଚ୍ଚ ତ ନିଜେ ଉଠେଇପାରିବ ନା
ଆଛା ହୁଁ ହୁଁ।
ଶିଖୁଥିଲି ଆଉ ଶିଖିନି କମ୍ପ୍ୟୁଟର ଭାବୁଛି ପ୍ଲସ୍ ଥ୍ରୀ ପରେ କରିବା ଆଉ।
ହ
ପ୍ଲସ୍ ଥ୍ରୀ ଚାରି ବର୍ଷ ହେଇଗଲାଣି ପୁଣି
ହୁଁ।
ଚାରି ବର୍ଷ୍ ପ୍ଲସ୍ ଟୁ, ତିନି ବର୍ଷ ଥିଲା ଗୋଟେ ଯାହା ହଉଥିଲା ପ୍ଲସ୍ ଚାରି ବର୍ଷ।
ଆଉ କଣ?
ଆଉ କଣ ସବୁ ତମର କଣ ସବୁ ରୋଷେଇବାସ ହୁଏ? ଯୋଉ ଡାଲି ଡାଲମା। ମୁଁ କହିଲି ଯୋଉଗୁଡା ଆମେ ନ ଜାଣିଛେ କଣ ଯୋଉ ରୋଷେଇ ହୁଏବା।
ହଉ ତୁ ଜାଣେ। କଣ କହିବି ମୁଁ ତ ଅଧେ ତରକାରୀ ନାଁଆ ଜାଣିନି ମୁଁ ଭେଣ୍ଡି ମସଲା ଦେଇକି ଯୋଉ ରାନ୍ଧନ୍ତି ଜାଣିଛୁ ନା?
ଭେଣ୍ଡିକୁ ଯୋଉ ମାନେ ଯୋଉ ମଝିରେ ଯୋଉ ଦିଅନ୍ତି ତ ମସଲା?
ହଁ-ହଁ ଭଜାଯାଏ, ଭେଣ୍ଡି ପୋଟଳ
ହଁଅ-ଅ। ତାପରେ ଏଇ ଯୋଉ ଇଏଟା କଣ ସେଟା ଛଚିନ୍ଦ୍ରା ନା ଖାଏନା।
ଛଛିନ୍ଦ୍ରା କଣ?
ଏ ଲମ୍ବା ଲମ୍ବା ହୁଏନି ଗଛରେ?
ଛଞ୍ଚି କିସ ମୁଁ ବି ଜାଣିିନି ହଁ ମୁଁ ଜାଣିଛି କିନ୍ତୁ ଜାଣି ପାରୁନି। ତାପରେ ଆମ ଘରକୁ ଆସେ କିନ୍ତୁ ମୁଁ ଖାଏନି।
ଓହୋଃ କଲରା ଦେହରେ ଦିଆ ହେଇକି ଭଜା
ହଁ କଲରା ଦେହରେ ଭଜାରେ ଗୋଟା କଲରା
ହୁଁ।
ମତେ କଲରା ଫଲରା କିଛି ନୁହଁ ମତେ କେବଳ ଭେଣ୍ଡିଟା ହିଁ ଭଲ ଲାଗେ ଆଉ କିଛି ଭଲ ଲାଗେ
ନା ମତେ ଆକ୍ଚୁଆଲିରେ ସବୁ କିଛି ଭଲ ଲାଗେ।
ଭଲ ଲାଗେ? ବହୁତ ପରିବା ଖାଏନି ମୁଁ ଯାହା ଘରକୁ ଯିମି କଣ ଯେ ମୋ ମାମୁଁ ଘର ହେରିକା ଯାଏ ମୋ ମାଇଁ ହେରିକା ମତେ ବାଧ୍ୟ କରୁଥିବେ ଖାଇତେ ଏଇ ଯୋଉ ଏଇଥର ବି ଯୋଉ ଯାଇନଥିଲି ବର୍ଥଡେରେ ମୋ ଭାଇ ବର୍ଥଡେ ହେଲା ଯୋଉ ହେଲା, ମୋ ମାମୁଁ ପୁଅର ମୋ ମାଇଁ ଆସିଥିଲେ ନା ମୋ ହଉ ମାଇଁଙ୍କ ଭାଉଜ ଆସିଥିଲା ନା ଭା ସେ ଯୋଉ ମାଇ ଭାଉଜ ଯେଉ ସିଏ ସବୁ ଦବା ନବା କରୁଥିଲେ ମୋ ମାଇଁ ସେଠୁ ରୋଷେଇ ଘରୁ ଚିଲଉଛନ୍ତି ମୋ ଭାଣିଜୀ କି ଟିକେ କମ ଖାଇଦ ଦବୁ ସେ ଖାଇ ପାରିବନି ସବୁ ଶୁଣଆ ଛାଡିବ ତ ସେ ହସ ଲାଗିଲା ମ ଲୋକଙ୍କ ଆଗରେ କଣ ଏଇଟା କହିବା ନିହାତି ଜରୁରୀ ଥିଲା।
ଉ ହୁଁ ହୁଁ। ଖାଅନି ଆଉ ଆକଚୁଆଲି ସବୁ ପରିବାଟା ଖାଇବା ଟା ଭଲ।
ମାନେ ମୁଁ-ଉ-ଉ କଣ ବୋଇତାଳୁ ଖାଏନି ଅମ ଅମୃତାଭଣ୍ଡା ଖାଏନି କଲରା ବୋଇତାଳୁ କ ବୋଇତାଳୁ ଯୋଉ ହଳଦିଆ ହଳଦିଆ ଯୋଉ ଏମତି ଗୁଲ୍ ଗୁଲ୍।
କଖାରୁ।
ତ ତମ କଖାରୁ କୁହନ୍ତି ଆମର ଆଡେ ବୋଇତାଳୁ କୁହନ୍ତି। ହଁ। କଖାରୁ ଖାଏନି ଲାଉ ଖାଏନି ଆଉ-ଉ-ଉ-ଉ ଓ ହୋ। ଉ-ଉ-ଉ ବହୁତ ଜିନିଷ ବାରଣ ମୁ କରେ ମୁଁ ଖାଏନି।
ଶାଗ ଖାଏନି ଶାଗ ବି ଶାଗ ଭିତରେ ତ ମୁଁ କିଛି ଖାଏନି କଳମ ଛୁଚୁନି ଖାଏ। ଆଉ ବେଳେ ବେଳେ ବାର ମାସ ଶାଗ ଯଦି ଆଳୁ ପକେଇକି ଯୋଉ ଭାଜନ୍ତିତା ବାର ମାସ ଶାଗ ନୁହଁ ହଉ କିଛି ଶାଗ ମୁଁ ଖାଏନି ସେ ପାଳଙ୍ଗ ପତ୍ର ନେଉଟିଆ ପତ୍ର ଆଉ କିଛି ଶାଗ ଖାଏନି।
ଓ ହୋ।
ପାଳଙ୍ଗ ପୁରୀ ଖାଇଛୁନା?
ନାଇଁ କେବେ ଖାଇନି।
ପାଳଙ୍ଗ ପୁରୀ ପାଳଙ୍ଗ ଶାଗ ଯୋ
ହୁଁ।
ତାକୁ ସିଝେଇଦବୁ ହେଲା ଅ-ଅ-ଅ-ଅ ସି ଜେଇ ଦେଲା ପରେ ତା କ ଦେହର ହଉଛି-ଇ-ଇ-ଇ ଲଙ୍କା ତେନେ ଦବୁ ଏଇଟା-ଅ-ଅ-ଅ ଅପସନାଲ୍ ହେଲା। ଟିକେ ଅଦା ରସୁଣ ପେଷ୍ଟ ଦେଇ ଦବୁ ତାକୁ ହଉଛି ଗ୍ରାଇଣ୍ଡିଙ୍ଗ କରିଦେବୁ ହେଲା ପେଷ୍ଟରୁ ପୁରା ଗ୍ରାଇଣ୍ଡିଙ୍ଗ ହେଇଗଲା ପରେ
ମାନେ ରୁଅ ରୁଅ ସେ ଯୋଉ-ଉ-ଉ କଳମ ଯୋଉ ଇଏ କୁ କୁ ସିଜା ହେଇକି ଥୁଆ ହେଇଥିବ ତା ଦେହେ ଅଦା ରସୁଣ ଯୋଉ ବଟା ହେଇକି ପକା ହବ ତାକୁ ଆଉ କଳବ ଶାଗକୁ ତାକୁ ଗ୍ରାଇଡିଙ୍ଗ ହେବ। ଓ ସରି ହଁ ସେଇ ପାଳଙ୍ଗ ସେଇଆାକୁ ଗ୍ରାଇଡିଙ୍ଗ ହବ।
ପାଳଙ୍ଗ ଶାଗ ଫାଷ୍ଟ ସିଝେଇ ଦବ ନା ଅ ସିଝେଇ ସାରିଲା